ଓହଃ।
ହ୍ୟାଲୋ।
ଆଉ କଣ କରୁଚ ପଣ୍ଡା ଆଉ?
ହଁ, ଚାଲିଚି ସେଇ ପଢାପଢି ପରେ କିଛି ସମୟର ବିରତି।
କିଛି ସମୟର ବିରତି। ଆଉ ସକାଳୁ କଣ ହେଇଚି ଜଳଖିଆରେ ଖାନା?
ଇ-ଇ ସକାଳୁ ସକାଳୁ ପଖାଳ। ପଖାଳ ସହ ପିଆଜ ଆଉ ବରା ତିରେ ବଳି ଯାଇଥିବା କିଛି ଆଳୁଦମ୍ ଆଃ, ସେତିକିରେ ପେଟ ପୁରା ଫୁଲ୍।
ତାହାର କି ସ୍ଵାଦ! ତାର ଆନନ୍ଦ ଗୁଟ୍ ଟେ-ଏ ଅଲଗା ପ୍ରକାର ଆନନ୍ଦ।
ଖାଳର ସ୍ଵାଦ ତ ରହିଚି, ପଖାଳ ତମେ ଯେତ୍ କେତେବେଳେ ବି ଖାଅ, ସକାଳେ ଖାଅ, ଖରାବେଳେ ଖାଅ, ସ୍ଵାଦ କିଛି ଅନ୍ୟ ହିଁ ରଇଛି।
ପଖାଳ ଖାଇଲେ ପରା ପଢି ହେବନି ପାଠ।
ହଁ, ସିଏ ତ ରହିଚି। କିଛି ସମୟ ତ ପଢି ହଉନି। କଣ କରିବା? କିନ୍ତୁ ଦେହ ପାଇଁ ତ ଭଲ। ଦେହ ପାଇଁ ଭଲ, ତା ସହିତ
ହୁଁ। ଗୋଟିଏ ଦୃଷ୍ଟିରୁ ଭଲ। ଗୋଟେ ଦୃଷ୍ଟିରୁ ଖରାଫ୍।
ଖରାଫ୍! ନିଦ ବହୁତ୍ ଲାଗେ। ପକାଳ ଖାଇଲେ, ଇଏ ତ କହିପାରିବ ।
ସ୍ୱପ୍ନର ଏରିଆରେ ଯିବାକୁ ପଡ଼ିବ।
ହୁଁ, ହୁଁ, ହଁ। ହଁ।
ଆଉ, ତମେ କଁ ଖାଇଚ?
ଆମର ବି ସେଇ ପଖାଳ।
ଆଛା! ସେଇ ତ ପଖାଳ। ଭାବୁଛି ଛତୁଆ ହିଁ ଆଣିକି ରଖିବି ସକାଳୁ ସକାଳୁ ଛତୁଆ ଖାଇବି। ସକାଳୁ ପଖାଳ ଖାଇଲେ ଆଉ ପଢି ହଉନି ଏଇଆ ଠିକ କଥା।
ପଖାଳ ହଁ ଛତୁଆ ଟା ବି ଠିକ ଛତୁଆ ଟା ପରା ଜଲଦି ଭୋକ ଲାଗୁଛି।
ହଁ। ଏ ଅଳ୍ପ ସମୟ ପାଇଁ ଜଳଖିଆ ରଖିଲେ ଛତୁଆ ଖାଇଲେ ବୋଧ ହବ। କ ମୁଁ ଭାବୁଛି
ସେଟା କଲେବି ହବ। ପଖାଳ ଟା ଖାଇଲେ ଶାନ୍ତି ଲାଗୁଛି କିନ୍ତୁ ଏଆଡେ ପଢିବ ବଇଲା ବେଳେ ଆଉ ପଢିବାକୁ ଆଉ ଇ ଛା ଡାକୁନି ଆଉ ସେଜ ଖୋଜୁଛି ସେଜ ଖୋଜୁଛି।
ନିଦ୍ରା ଦେବୀଙ୍କର ଆଗମନ ହଉଛି ଖାଲି ଆଉ।
ଆଗମନ ହଉଛି। ଇଆଡେ ବିଦ୍ୟା ଦେବୀ ପଛ ଗାମନ କରୁଛନ୍ତି ସେ ଟାଇମରେ। ସେଟା ହଉଛି ଆଉ।
ଆଉ ରଜ ଛୁଟି କେତେଦିନ?
ହଁ ରଜ ପା ଏଇ ତିନି ଦିନ ଛୁଟି ହେଇଯିବ ଭାବୁଛି ଆଜି ଆଜି ଟ୍ୟୁସନ ଟା କରିଦେବି।
ଆଉ ପିଲା ପିଲାମାନଙ୍କୁ ଟିକେ ଛୁଟି ବି ଦେଇଦିଅ ନହେଲେ ଆମ ଆମ ସାର୍ ର- ରଜରେ ବି ଛୁଟି ଦଉନାହାନ୍ତି ବୋଲି କହିବେ।
ହଁ।
ହୁଁ।
ଖେଳାଖେଳି ଟିକେ କରନ୍ତୁ ପିଲାମାନେ ଆଜି ଖେଳାଖେଳି କରନ୍ତୁ କାଲି ଆଉ ଥରେ ପଢିବେ। ପର ଦିନ ଦେଖିବା ଯଦି ହୁଏ ଛୁଟି ଦେଇଦବା।
ହଁ ବେଶୀ ବି ଛୁଟି ନାହିଁ ଦିନେରୁ ଦି ଦିନି।
ହଁ ନାଇଁ ସେଇ ଦି ଦିନ ତ ଦବ ଆଉ। ବେଶୀ ଦେଲେ ବି ତାପରେ ତାଙ୍କ ବାପା ମା କହିବେ ଯେ ସାର୍ ତ ଖାଲି ଛୁଟି ହିଁ ମାରୁଛନ୍ତି।
ହୁଁ। ଅଧିକ ଛୁଟି ନାହିଁ ଦିନେରୁ ଦି ଦିନ ଆଜି ଏମିତିରେ ଆଜିରେ ଏମିତିରେ ରବିବାରଟା ଏମିତି
ବାସ୍ ବାସ୍ ଛୁଟି ଦିନଟା ତ ଗୋଟେ ଦିନ ଛୁଟି ଦେଇଦେଲେ ହବ ଭାବୁଛି ସେଇଥିପାଇ
ହୁଁ। ହୁଁ ଆଉ ରଜ ସ୍ପେସିଆଲ କଣ ହଉଛି ଆଜି?
ଆଜି ରଜ ସ୍ପେସିଆଲ ଭାବୁଛି କୁଆଡେ ଟିକେ ବୁଲାବୁଲି କରିଗଲେ ଭଲ ଲାଗନ୍ତା ରଜରେ।
ରଜରେ ଗଡି ଫୁଡି ଟିକେ ଉଡେଇଲେ ଭଲ ହୁଅନ୍ତା ବା ମାନେ ବାଟି ଫାଟି ଟିକେ ଖେଳିଲେ ଭଲ ହୁଅନ୍ତା ଲୁଡୁ ଟିକେ ଖେଳିଲେ ଭଲ ହୁଅନ୍ତା।
କିଛି ନୂଆ ଆକ୍ଟିଭିଟି ଟିକେ କଲେ ଭଲ ହୁଅନ୍ତା।
ପୁରୁଣା ସ୍ମୃତିକୁ ଟିକେ ମନେ ପକେଇ ଦିଅନ୍ତୁ ସେଇ ଗାଁ ଗହଳି ସେଇ
ହଁ ହଁ ଠିକ।
ଶମୁଳ।
ହଁ ସେଇଆ ଠିକ ହବ ଆଜି ଆମ୍ବ ଖୋଜିଗଲେ ବୋହୁତ ବଢିଆ ହୁଅନ୍ତା। ଆମ୍ବ ଖୋଜି ଗଲେ ଖାଇବାର ବି ର ରଜ ର କିଛି ରଜ ଉପରେ ନୂଆ ଖାଇବା କିଛି ଯେନ୍ତା ଆମର ଆଉ ତା ସହିତ ଆମ୍ବ ବି ଖୋଜା ହେଇଯାଏ
ଆମ୍ବ ଆମ୍ବ ଧରିକି ଆସି କିଛି ବେଳେ ନୂଆ ବନେଇଦେ ଲେବି ହୁଅନ୍ତା ଆମ୍ବ ଆମ୍ବ ଆଇସ୍କ୍ରିମ
ହଁ ହଁ ଠିକ୍ କଥା ଠିକ୍ କଥା। ଆମ୍ବର କିଛି ଗୋଟେ ଯଦି ବନେଇ ହବ ହଁ ହଁ ଆମ୍ବ ବେସର ହଉ
ଯାହା ବି କିଛି ଗୋଟେ ନୂଆ ରଜ ଉପଲକ୍ଷେ କର୍ଲେ ଭଲ ହୁଅନ୍ତା ଆଉ ରଜରେ ତ ଆମର ଆ ରଜରେ ତ ଆମର ଦୋଳି ଖେଳିବାର ନାହିଁ ନା
ହୁଁ ଦୋଳି ଖେଳି ପାରିବାନି କିନ୍ତୁ ମଜା ମସ୍ତି ତ କରିପାରିବା କିଛି ତ କରିପାରିବା
କାଇଁ ସେ ଆଉ ରଜ ମଉଜ ସେ କାଳ ପଖାଳ କାଇଁ ଆଉ?
ହଁ।
ତାହେଲେ ସେମିତି କଲେ ଭଲ ହବ ଆଉ?
ଉଁ ହୁଁ ସେମିତି କଲେ ଭଲ ହବ ଭାବୁଛୁ ଯିବା ଆମ୍ବ ପାଇଁ ଯିବା ଆଉ ସନ୍ଧ୍ୟା ବେଳେ ଭାବୁଛି ଟିକେ ଯାଇକି ବୁଲିକି ପଳେ ଆସିଲେ ଭଲ ହୁଅନ୍ତା।
ଭଲ ହୁଅନ୍ତା
ହୁଁ ରଜ ବାହାନାରେ ଆଜି ଯେହେତୁ ଟିୟୁସନ୍ ଟାତ ଛୁଟି ଅଛି ସେ ବାହାନାରେ ଟିକେ ଗଲେ ବୁଲି ପଳେଇଲେ ତୋ ମନ ବି ଭଲ ଲାଗନ୍ତା ତା ସହ
ଆଜି ମହଲ୍ ଟାବି ଟିକେ ଗହଳିର ମହଲ୍ ଟା ଥିବ
ହଁ ସେଇ ମାହଲ୍ ରେ ଯାଇକି ବୁଲି ପଳେଇ ଆସିଲେ ଭଲ ହ
କିଛି ସମୟ ପାଇଁ ତ ଆନନ୍ଦ ହେଇକି ଆସିବା ଖୁସି ହେଇକି
ହୁଁ ହୁଁ ଏଇ ତ କିଛି ମଝି ମଝିର ହିଁ ଆନଦ୍ ଦର୍କାର୍ ହେଲେ ଆଉ କଣ ଅଛି ସେଇ ପଢାପଢି ହିଁ ତ ଚାଲିଥିବ।
ମଝି ମଝିର ବିରତିରେ ଟିକେ ଖୁସି ବି ଦର୍କାର୍।
ହଁ ଠିକ୍।
ତାହେଲେ ବୁଲାବୁଲି ପା ପ୍ଲାନିଂ ଟା ଅଛି ତାହେଲେ ଆଜି?
ହଁ ଆଜି ପରେ ଯିବା ହଉଛି। ସନ୍ଧ୍ୟା ସମୟରେ ଯାଇକିରି ବୁଲି ପଳେ ଆସିବା।
ବର୍ଷା ବର୍ଷା ହବାର ସମ୍ଭାବନା ବି ଅଛି ପରେ?
ସେଇଆ ବି ଠିକ୍ ବର୍ଷା ହେଲେ ତ ବୁଲାବୁଲି କରିହବନି ବର୍ଷା ନହେକି ଯଦି ମେଘୁଆ ପାଗଟା ହେଇକି ରୁହେ ତାହେଲେ ବୁଲାବୁଲି ପାଇଁ ପୁରା ଠିକ୍ ମାହଲ୍ ରହିବ। ଏଆ କଲେ ହବ।
ହୁଁ।
ହୁଁ।
ଖାଲି ଚାଲିହିଲା ସକାଳୁ ତ ଅଙ୍କ କଷା ଚାଲିଥିଲା ଅଙ୍କ କଷା ର ବିରତି ପରେ ପଖାଳ୍ ଟା ପୋଡ୍ଲା ପଖାଳ ପରେ ପୁରା ବିରତି ପଡିଗଲା ଆଉ।
ଆଚ୍ଛା ଆଚ୍ଛା।
ଆଉ ଆଉ ଆଉ ଦି ଘଣ୍ଟାର କ୍ଲାସ୍ ଅଛି। ଯେତେବେଳେ ପଖାଳ୍ ଟା ପଡି ଯାଇଛି ସେ ଦି ଘଣ୍ଟା ଟା ପୁରା ଚାରି ଘଣ୍ଟାର ବିରତି ତିରେ ହେଇଗଲାଣି ଆଗକୁ ବି ନମ ପୁରା ଫୁଲ୍ ବିରତି ବୋଲି ମର
ଆସା ଅଛି।
ପଖାଳ ଗୁଟେ ଏତେ ଶକ୍ତିଶାଳୀ ଜିନିଷ କି
ହଁ।
ଷାଠି ଷାଠିଏ କିଲୋ ଥିବା ମଣିଷକୁ ବି ସେ ଆରାମସେ ଶୁଆଇ ଦେଇପାରେ। ପଖାଳର ପାୱରି ହଉଛି ସେଠି। ପଖାଳ ଗୋଟେ ଏତେ ଶକ୍ତିଶାଳୀ ଜିନିଷ।
ମୁଁ ଭାବୁଚି ଯୋଉମାନେ ଔଷଧ ଖାଉଛନ୍ତି ଶୋଇବା ପାଇଁ ସେମାନେ ଔଷଧ ନଖାଇକି ପଖାଳ ଖାଇବା କଥା।
ପଖାଳ ସହିତ ଟିକେ ବାସି ପଖାଳ ସହିତ ଟିକେ ଦହି କଞ୍ଚା ଲଙ୍କା
ବାସ ବାସ୍ ଟିକେ ସେମତି ହେଇଥିବ। ତା ସହିତ ଯଦି ଟିକେ ଆମ୍ବୁଲ କୁ ଦଳିକି କଞ୍ଚା ଲଙ୍କା ଦଳିକି ବନା ହେଇଥିବ ଖଜ ମର୍ଚ ତା ସ
ଟିକ ସ ଟିକେ ସଜ ଚୁନାମାଛ। ର ମିଶ୍ରଣରେ ଖାଇଲେ ବାସ୍
ଆଉ କଣ ଦରକାର ଆ ଆଉ କିଛି ଦରକାର ନାହିଁ ନିଦ ନିଦ ଦୌଡିକି ଆସିବ ବସେ ବଛେ।
ପୁରା ନିଦ ପୁରା ପଛେ ପଛେ ଆଉ ସବୁ ଖୁସି ତମ ପଟେ।
ହୁଁ।
ଖରା ଦିନିଆର ଗୋଟେ ମାନେ ଭଲ ଖାଇବା। ଖରା ଦିନ ପାଇଁ ଖାସ କରି ପଖାଳ ର ମଜା ଅଲଗା ବଲ ସାର୍।
ହଁ।
ପୁରା ମାନେ ଅଲଗା ଖୁସି ଦିଏ। ବାସି ପୋଖାଳଟା ତ ପୁରା କହିଲି ବା ପୁରା ମାନେ ଅମୃତ ସହିତ ସମାନ।
ହୁଁ ହୁଁ।
ବାସି ପଖାଳଟା ପୁରା ଅମୃତ ସହିତ ସମାନ।
ହୁଁ।
ଖାଲି ଶୀତ ଦିନେ ଟିକେ ପଖାଳ ଖାଇ ହୁଏନି ଥଣ୍ଡା ପାଇଁ। ନହଲେ ବାକି ଯାହା ରହିଲା ଯୋଉ ଦିନରେ କି ପଖାଳ ପଖାଳ କୋଉ ଟାଇମରେ କୋଉ ସମୟରେ ମନା କରିହବନି ଖାଇଦେଇିଯିବ।
ପଖାଳ ସବୁ ସମୟରେ ଖାଇହବ।
ହୁଁ ହୁଁ।
ପଖାଳ ଗୋଟେ ଏମିତିଆ ଜିନିଷ ମାନେ ଖରାଦିନରେ ଯୋଉ ଟାଇମ୍ ରେ ମାନେ ରାତି ଟାଇମ୍ ରେ ବି ଖାଇଦଲେ ବି ମାନେ କିଛି ଜଣା ପଡ଼ିବନି। ଆଉ ଶୀତ ଦିନରେ ଖାଇଦବ ମାନେ ଉ ଉଠି ପାରିବନି ଆଉ।
ସେଇଠି କମଳ ଘୋଡା ଘୋଡି ହେଇକି ଶୋଇ ପଡ଼ିବ।
ହୁଁ ଶୀତ ଦିନରେ ମାନେ ଆଉ ତମ ଦେହହାତ ଆଉ କାମ କରିବନି ଆଉ।
ହଁ ଖାସ୍ କରିକି ଯଦି ଟିକେ ହାଲିଆ ହେଇଯାଇଥିବ ହଁ। ଆଉ ନାହିଁ ସେ
ଆଉ କଣ ଗାଁକୁ ଯାଇଥିଲେ ନା ଯାଇନାହାନ୍ତି?
ନା ଗାଁକୁ ବା ଯାଇନି। ଭାବୁଚି କିଛି ଦିନ ପରେ ଯିବି ଗାଁକୁ ଯିବି ଯାଇ ଟିକେ ବୁଲି ଆସିବା। ଆଉ କିଛି ଦିନ ଯାଉ ଏବେ ଏବେ ତ ଆସିଲି।
ଏଇ ରଜ ଛୁଟିରେ ପଳେଇଥାନ୍ତେ ଭଲ ହେଇଥାନ୍ତା? ଆଉ ଆଗକୁ ଆଗର ଆଗ ଆଗକୁ ଆଉ ସେମିତି କିଛିତ ପର୍ବ ନାହିଁ। ଛୁ ଟି ମିଳିଲା ଭଳିଆ।
ହଁ ପର୍ବପର୍ବାଣୀ ତ ନାହିଁ ଦେଖିବା ସେମିତି କୋଉ ରବିବାର ଦେଖିକି ପଳେଇବା ଭାବୁଚି।
ଉଁ ମାନେ ଯାଇକି ଖାଲି ବୁଲିକି ଆସିବ ମାନେ ରହିବା ନାଇଁ?
ନାଇଁ ରହିବାର ତ ସେମିତି କିଛି ଯୋଜନା ନାହିଁ। ଯାଇକି ଖାଲି ଟିକେ ବୁଲିକି ପଳେଇ ଆସିବା ସେଇଆ ହିଁ ଭାବୁଛି। ଗାଁକୁ ଗଲେ ବି ଗୋଟେ ପ୍ରକାରର ଏଇଆ ଅସୁବିଧା ହୁଏ ଯେ ପଢା ପଢି କରିହୁଏନି ବୋଲି ଭାବନା ଆସେ। ତ ଯାଇକି ବୁଲିକି ପଳେଇ ଆସିଲେ ଭଲ।
ହୁଁ। ଗାଁକୁ ଉଁ ହୁଁ ପଢାପଢି ତ ଆଉ ପ ଗାଁକୁ ଗଲେ ପଢାପଢି ମାନେ ଜମା କରି ହୁଏନି ଗୋଟେ ଘଣ୍ଟା ବି କରି ହୁଏନି। ମନ ତ ଲାଗେନି ଆରେ ମୁଁ ସବୁ ଥର ଗାଁକୁ ଗଲାବେଳେ ଖାତା, ବହି, ନୋଟ୍ସ ସବୁ ଧରିକି ଯାଇଥାଏ ଯେମତି ଯେମତି ଧରି
ଯେମତି ଧରିକି ଯାଇଥାଏ ସେମତି ଧରିକି ଆସିଥାଏ।
ବାସ୍ ବାସ୍। ହୁଁ ମୁଁ ମଧ୍ୟ ଭାବିଥିଲି ମାସେ ଯେତେବେଳୁ ଗାଁରେ ରହିଲି ସେତେବେଳକୁ ଭାବିଥିଲି ଆ ଗଣିତ ପୁରା ସାରିଦେବି ଇଂରାଜୀର ବି ବ୍ୟାକରଣଟା ଯେତିକି ରହିଲା ସେଇଟା ପୁରା ସାରି ଦେଇଥିବି ଯାହାଦ୍ୱାରା କି ଆଉ ଯାହା ରହିଲା ଏଠୁକୁ ଆସିକି ପଢ଼ିବି। କିନ୍ତୁ ଖାତାରେ ଗାରଟେ ବି ପଡିନି ହେଁ ମାସେ ଭିତରେ। ହଁ ଏତ ହୁଏ।
ସେ ପରିସ୍ଥିତି ସମସ୍ତଙ୍କର ପୁରା।
ହୁଁ ହୁଁ।
ଏକ୍ଜା ପରୀକ୍ଷା ପାଖେଇ ପାଖେଇ ଆୟୁଚି ଇଆଡେ
ଯେତେ ପାଖେଇ ପାଖେଇ ଆସୁଚି ସେତେ ହାଲିଆ ହାଲିଆ ଲାଗ କି ଲାଗି ଯାଉଛି ବଢିଆ ତ ଯେତେ ପଢିବାର ଇଚ୍ଛା ଟା କମି ଯାଉଚି ହେଁ।
ଯାଉଚି।
ତ
ଆଉ ଚାକିରୀ ଟା ବି ସେତେ ଦୂରେଇ ଦୂରେଇ ଯାଉଚି।
ହୁଁ ହୁଁ। ନାଇଁ ନାଇଁ ଗୋଡେଇ ବାକୁ ପଡିବ ଚାକିରୀକୁ। ଗୋଡେଇବାକୁ ପଡିବ ପଢାପଢି କରିବାକୁ ପଡିବ।